ହ୍ୟାଲୋ ହଁ ସାଙ୍ଗ କେମିତି ଅଛ? ମୁଁ ବି ଭଲ ଅଛି।
ହେଲେ ଏବେ ମାନେ କୋଉ ବିଷୟରେ ଆମେ କଥା ହେବା କହିଲ?
ଆଜି ରବିବାର ଥିଲା ତ ମୁଁ ଭାବିଲି ଛୁଟି ଅଛି ତୋ ସାଙ୍ଗରେ ଟିକେ କଥା ହେଇଯିବି ଆଉ।
ଏମିତି କିଛି ଭଲ ସାଙ୍ଗ
କହ
ଏମିତି କିଛି ଜାଗା କୁହ ତ ଯେମିତି ବୁଲିବାକୁ ଯାଇହବ।
ଆଜି ଭ୍ରମଣ କରିବା ବିଷୟରେ ତାହେଲେ କଥା ହେବା। ନା?
ହଁ
ଆରେ ବା ଏତ ମୋର ବହୁତ ପସନ୍ଦ। ଜାଣିଛ ମତେ ନୂଆ ନୂଆ ସ୍ଥାନ ଦେଖିବାକୁ ବହୁତ ଭଲ ଲାଗେ। ଆଉ ତ
ମତେ ବି ଭଲ ଲାଗେ।
ଆଚ୍ଛା ମୋର ସବୁଠୁ ଅଧିକ ଇଛା କାଶ୍ମୀର ଯିବାକୁ। ଜାଣିଛ ନା ସେଠାରେ ସୌନ୍ଦର୍ଯ୍ୟ ବରଫ ଢାଙ୍କା ପାହାଡ ହ୍ରଦ ଓ ବଗିଚା ବିଷୟରେ ବହୁତ ଶୁଣିଛି।
ହଁ ସେଠିକି ତାହେଲେ କେମିତି ଯିବେ?
ନିଶ୍ଚୟ ଯିବା ଗୋଟେ କେମିତି ବିଶେଷ କରି ଶୀତ ଦିନରେ ବରଫ ପଡ଼ୁଥିବା ଦୃଶ୍ୟ ଦେଖିବାକୁ ମୋର ବହୁତ ବଡ଼ ଶକ୍ତି। ଆପଣ ସେତେବେଳେ ଯିବେ ଯଦି ଭଲ ହୁଅନ୍ତା।
ହଉ ସମସ୍ତେ ଯିବା।
ତ ଆମେ ଆମେ ଦି ଜଣ ହେଲେ ଆଉ ବି ସବୁ ସାଙ୍ଗକୁ ପ୍ଲାନିଂ କରିକି ଆମେ ନିଶ୍ଚୟ ଯିବା ସେଠିକି।
ହଉ ସାଙ୍ଗ।
ଭଲ ପସନ୍ଦ ମାନେ ଭଲ ପସନ୍ଦ ସେଠାରେ ପାହାଡ଼ ଥଣ୍ଡା ପରିବେଶ ଆଉ ସବୁଜ ଜଙ୍ଗଲ ଲୋକଙ୍କୁ ଆକର୍ଷିତ କରେ।
ଆଉ କୋଉ ଯିବା ଆଉ କୋଉ ଜାଗା ଯିବାକୁ ଭଲ ଲାଗେ? ମାନେ ଏଇ ବର୍ଷା ଦିନେ ଯିବାକୁ ଭଲ ଲାଗିବ?
ବେଶୀ ପାହାଡ଼ ଅଞ୍ଚଳ ଜେଗା ପାଇଁ ବର୍ଷା ଦିନରେ ବହୁତ ପସନ୍ଦ ଲାଗେ।
ହୁଁ ସବୁ କିଛି ସବୁଜ ସବୁଜ ଦେଖାଯିବ।
ହଁ ସବୁଜ ସବୁଜ ତାପରେ ତାପରେ ବର୍ଷା ଦିନରେ ଯେଉ ପାଗଟା ଟିକେ ମାନେ ବର୍ଷା ବର୍ଷା ଆକାଶେ ହେଇଥାଏ। ତ ଫଟୋ ଫଟ ଉଠେଇବାକୁ ବହୁତ ବଢିଆ ଲାଗେ।
ହଁ ଫଟ ବି ଭଲ ଆସେ।
ଆଉ ସବୁଜ ଜଙ୍ଗଲ ଲୋକମାନଙ୍କୁ ଆକର୍ଷିତ ହିଁ କରିଦିଏ।
ହଁ। ସେଥିପାଇଁ ତ ବର୍ଷା ଦିନ ଟା ବେଶୀ ଭଲ ଲାଗେ।
ହଁ ଆଉ ତୁ ବିଦେଶ ଯିବାକୁ ଚାହୁଁଛୁ କି?
ହଁ।
ଆଚ୍ଛା ନିଶ୍ଚୟ ଯିବା ହଁ ମୁଁ ବି ଭାବୁ ଥିଲି ଏଇ ବିଷୟରେ ତମ ସାଙ୍ଗରେ କଥା ହେବି ମିଶିକିନା ଗଲେ ଭଲ ହୁଅନ୍ତା।
ହଁ। ବହୁତ କିଛି ସେ ବିଷୟରେ
ଜାଣିଛ ନା ଆଉ ଗୋଟେ ସୁଇଜରଲ୍ୟାଣ୍ଡ ସୁନ୍ଦର ପାହାଡ଼ ଆଉ ହ୍ରଦ ଦେଖିବାକୁ ତ ସମସ୍ତଙ୍କ ଙ୍କର ଇଚ୍ଛା ଥାଏ ନା ସୁଇଜରଲ୍ୟାଣ୍ଡ ତମେ ବି କେବେ ଯାଇଛ କି?
ନା ସାଙ୍ଗ ଯାଇନି।
ତାହେଲେ ଛୋଟବେଳେ ଜାଣିଛ ନା ସେଠାର ଦୃଶ୍ୟ ମୋର ମାନେ ଚଳଚ୍ଚିତ୍ରରେ ଦେଖିକି ମୋତେ ବହୁତ ଭଲ ଲାଗେ। ସେଠାକୁ ଯିବାକୁ ପୁରା ଇଛା ଥାଏ କିନ୍ତୁ କେବେ ଯାଇନି।
କେବେ ଯିବା କୁହ ଯିବା?
ହଁ ନିଶ୍ଚୟ କେବେ ଗୋଟେ ଯିବା ସମସ୍ତଙ୍କୁ ସାଙ୍ଗ କରିକି ଆମେ ଦୁଇ ତିନି ଜଣ ହେଲୁ ଟିକେ ଭଲ ମଜା ନବା।
ଆଉ ଆମର ସେଇ ଯୋଉ ପିଲା ବେଳର ସାଙ୍ଗମାନେ ସବୁ ଥିଲେ ସ୍କୁଲ ସାଙ୍ଗମାନେ ଆମେ ତାଙ୍କ ସାଙ୍ଗରେ କଥା ହେଇକି ଯିବା ଆଉ।
ଆଉ ସାଙ୍ଗ?
ହଁ ନିଶ୍ଚୟ କେବେ ସମସ୍ତେ କଲ୍ କରିକି ପ୍ଲାନିଂ କରିବା।
ହଁ ହେଲେ ଏବେ ଦେହ ପା ଭଲ ଅଛି??
ହଁ ଭଲ ଅଛି ଆଉ ତମର?
ମୋର ବି ଭଲ ଅଛି। ଘରେ ବି ଘରେ ବି ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ମାମା ରୋଷେଇ କରିଛନ୍ତି ଆଉ ବାପା ବାହାରେ ଅଛନ୍ତି ଆସିନାହାଁନ୍ତି। ଆଉ ମୋର ଗୋଟେ ଛୋଟ ଭାଇ ସେ ପଢୁଛି ଆଉ।
ହେଲା ଭାଇକି ପାଠ ପଢାରେ ସାହାଯ୍ୟ କର।
ଯାହା ନ ଆସେ ମୁଁ ତାକୁ ବୁଝେଇଦିଏ ଏଇଟା କର ସେଇଟା କର ଏମିତି ହୁଏ ସେମିତି ହୁଏ ତ ସେ ପଢ଼ିଦିଏ ଠିକ୍ ରେ।
ଦେନ୍ ଛୋଟ ପିଲାଙ୍କୁ ପାଠ ପଢେଇଆଟା ଯେତିକି ସହଜ ସେତିକି କଷ୍ଟ। ମାନେ ତାଙ୍କୁ ବୁଝେଇବାକୁ ବହୁତ ଛୋଟ ପିଲା ଯୋଉମାନେ ଧରକର ଚାରି ପାଞ୍ଚ ବର୍ଷର ପିଲା ଯୋଉମାନେ ସେ ଟିକେ ପାଠ ପାଖରେ ବସିବାକୁ ତାଙ୍କୁ ଟିକେ କଷ୍ଟ।
କଷ୍ଟ ବସିବାକୁ ତାଙ୍କୁ ବି ସେ କଣ ଗୋଟେ ଜିନଷ ସହଜରେ ବୁଝିପାରିବେନି। ତାଙ୍କୁ ଦୁଇରୁ ତିନି ଥର ବୁଝେଇବାକୁ ପଡ଼ିଥାଏ।
ହଁ ତାଙ୍କୁ ପୁଣି ଖେଳ ଦ୍ଵାରା ବେଶୀ ତାଙ୍କୁ ବୁଝେଇବାକୁ ପଡିବ। ଯଦି ଜାଣିଯିବେ ସିଏ ଇଏ ପାଠ ବୋଲି ସିଏ ଆଉ ବସିବେନି ସେଠି।
କଥା କହିଚ।
ପାଠକୁ ଡର ଲାଗିବ ତାଙ୍କୁ। ସେଇ ଜିନିଷ ଟାକୁ ଆମେ କିନ୍ତୁ ଖେଳେଇ ଖେଳେଇକି ତାଙ୍କ ପାଠ ପଢେଇ ଦେଲେ ସିଏ ବୁଝିଯିବେ ତାକୁ ସହଜରେ।
ହଁ ନିଶ୍ଚୟ ସେମିତି ହିଁ ତ ପଢ଼େଇଲେ ଛୁଆଙ୍କୁ ଭଲ ଲାଗେ। ଆଉ କଣ କୁହ।
ଆଉ କଣ ଖବର କୁହ? ତମେ କଲେଜ ତମ କଲେଜ ବିଷୟରେ କୁହ। କଲେଜ ଯାଉଛ ଆଉ।
କଲେଜ ତ ମାନେ ଗ୍ରାଜୁଏସନ୍ ମୋର କମ୍ପ୍ଲିଟ୍ ହେଇଯାଇଛି। ମୁଁ ଏବେ କଲେଜ ଯାଉନି ମୁଁ ଏବେ ଘରେ। ବସିକି ପଢ଼ାପଢ଼ି କରୁଛି ଆଉ।
ପ୍ରିପରେଶନ କରୁଛ ଜବ ପାଇଁ।
ହଁ ସେ ଟି ଫର୍ମ ପକାଇଛି ତ ଯଦି ସେଥିପାଇଁ ପଢ଼ାପଢ଼ି କରୁଛି ଯଦି ବାଜିଗଲା।
ହଁ।
ଆଉ ତମେ ଏବେ କଣ କରୁଛ କୁହ?
ମୁଁ ତ ଏବେ ହାଉସ ୱାଇଫ ଅଛି।
ଆଉ ତମ ହଜବେଣ୍ଡ କଣ କରନ୍ତି?
ସିଏ ଟିଚର ଅଛନ୍ତି।
ଆରେ ବା ବଢ଼ିଆ।
ମୁଁ ବି ମାନେ ମୋର ବି ଇଚ୍ଛା ଅଛି ଏ ଶିକ୍ଷକ ହବା ପାଇଁ ଶିକ୍ଷୟ- ବି କିନ୍ତୁ ଛୁଆଙ୍କ ପାଇଁ ଆଉ ଟାଇମ ଦେଇ ହବନି।
ହଁ ମ୍ୟାରେଜ ପରେ ଛୁଆ ମାନେ ଘରର ଦାୟିତ୍ୱ ବି ବଢି ଯାଇଥାଏ। ଆଉ ତମ ହଜବେଣ୍ଡ ତ ଟିଚର ଅଛନ୍ତି ତ- ତମର ଆଉ କଣ ଦରକାର ଯବ ହ ହ ହ।
ସେଠୁ ମାନେ ଯେତେବେଳେ ସ୍କୁଲ ଯାଉଥିଲି ସେତେବେଳେ- ଏ ଆମ ସ୍କୁଲର ଶିକ୍ଷକ ଶିକ୍ଷୟୀତ୍ରିକୁ ଦେଖିକି ଟିକେ ଇଚ୍ଛା ହୁଏ- ମୁଁ ବି ଏମତି ବଡ ହେଲେ ପାଠ ପଢେଇ ବୋଲି କିନ୍ତୁ-
ସେଟା ତମର ନୁହେଁ ଜାଣିଛ ନା ସେଇଟା ସମସ୍ତଙ୍କର ସ୍ୱପ୍ନ ଥାଏ।
ହଁ ହଁ। ତ। ତାପରେ ସେ ମାନେ ଶିକ୍ଷକ- ଶିକ୍ଷକ ଲାଇନ ଟା - ସେ ଟିଚର ଲାଇଫ ଟା ମାନେ ଆମ ଝିଅ ପିଲା ହଉ କି ସ୍ତ୍ରୀ ଲୋକ ହଉ- ତାଙ୍କ ପାଇଁ ମାନେ ସେଟା ସେଫଟି ମାନେ ବାହାରକୁ କୁଆଡେ ଗଲେ। ବିଶ୍ୱାସ ହେଲେ। ବେଶୀ ଅସୁବିଧା ହୁଏନି। ଆଉ ଧରଙ୍କର ଯଦି ଝିଅ ବଳେ ବି ତମେ ଚାକିରି କରିଦେଇଥିବ। ଆ ମ୍ୟାରେଜ ପରେ ବି ବାହାଘର ପରେ ବି ତମକୁ ଶାଶୁଘର ଲୋକ ତମକୁ ଇଏ କରିବ ଯଦି ପ୍ରାଇଭେଟ ଜବ ଗୋଟେ କରିଥିବ କହିବେ ନାଇଁ ତାକୁ ଚ୍ଛା ଛାଡ଼ି ଦିଅ ବୋଲି ଏମିତି ହଉଛି ନା ଯେ
ବହୁତ ଜାଗାରେ ହଉଛି ଖାଲି ଗୋଟେ ଗୋଟେ ନୁହେଁ ବହୁତ ଜାଗାରେ ଏମିତି ହଉଛି। ସମେ ଭାବନ୍ତି ଗଭର୍ଣ୍ମେଣ୍ଟ ଜବ୍ ହିଁଲଦ ଗମେଣ୍ଟ ଜବ୍ କରିଛ ତୁକୁ ପୁରା ମାନେଲ ହଁ ସେ ଗମେଣ୍ଟ ଜବ୍। କରଛି ଏମିତି ସେମତି ପ୍ରାଇଭେଟ ଯପ ହେ ତ ଯାଉ ଖାଡ଼ି ଆଉ ଜବ କଣ ଦରକାର। ଏଇଟାାଇ ତାଇ ହଁ ସଙ୍ଗୁ ଘରେ ମୁତି
ତାପରେ ଏବେ ବି ମାନେ ଜବ କରିବା ଆଉ ଏତେ ସହଜ ନୁହେଁ ବହୁତ ତାର ଏ
ହଁ ଏବେ ଜାଣିଛ ନା କିଛି ବି ଜବ ବହୁତ କଷ୍ଟରେ ମିଳୁଛି ଜବ୍ କରିବା ବହୁତ କଷ୍ଟ। ରଇଯାଇଛି।
କିଛି ସା ମାନେ ସହଜରେ ହେଇପାରୁନି
ହଁ ପରା ଠିକ କଥା କହିଛ। ଆଉ ଆଉ ଭାଇ ଆସିଲେଣି ଘରକୁ?
ସିଏ ତ ବାହାରେ ରହୁଛନ୍ତି ଆସିଥିଲେ ଏବେ ଯୋଉ ଛୁଟିରେ ଆସିଥିଲା ରଜ ଛୁଟିରେ ଯାଇଛନ୍ତି ଏବେ। ନିସ ଆର ମାସକୁ।
ତମ ମାନେ ପୁଅ ନା ଝିଅ ତମର?
ପୁଅ ପୁଅ ଗୋଟେ ଫୋର ପ୍ଲସ ଝିଅ ଅଛି ଦେଢ ବର୍ଷର।
ଆଚ୍ଛା ଆଚ୍ଛା।
ମୁଁ ବାହାଘର ପୂର୍ବରୁ ଜବ୍ କରୁଥିଲି। ପ୍ରାଇଭେଟରେ କିନ୍ତୁ ଆଉ ଶାଶୁଘର ଲୋକ କହିଲେ ନାଇଁ ସେଇଟା ଛାଡିଦିଅ। ସେଦେଲେ ଆଉ।
ଓହୋ କଣ ଜବ୍ କରିଥିଲ?
ଏଇ କମ୍ପ୍ୟୁଟରରେ
ହଁ କମ୍ପ୍ୟୁଟର କାମ କିନ୍ତୁ ବହୁତ ଭଲ। ଆରେ ବା। ତ ବଢ଼ିଆ। ହଁ ସମସ୍ତିଙ୍କ ଶାଶୁ ଘରେ ଚାହାନ୍ତିନି ଜବ ହଉ କି ଯାହାବି ହଉ।
ହୁଁ।
ପ୍ରାଇଭେଟ ଜବ ଥିଲେ ସମସ୍ତେ ଏତେ ପସନ୍ଦ କରନ୍ତିନି। ହଁ ଜବ୍ ଛାଡିଦେ ସେ ଏମତି
ହେଲେ ଇନକମ କରିବାକୁ କାହାରବି ଇଚ୍ଛା ନଥାଏ ଦେଖିବା କହିବ? ସମସ୍ତଙ୍କର ଇଚ୍ଛା ଥାଏ କି ଅଳ୍ପ ହଉକି ବହୁତ ହୋଉ ଇନକମ କରିବାକୁ।
ହଁ ଠିକ୍ କଥା କହିଛ।
ତାପରେ ଆମେ ମାନେ ଏଇ ଗୃହିଣୀ ମାନଙ୍କର କେତେ ପ୍ରକାରିଆ ଅଛି ପଇସା ଇ କରିବା ରୋଜଗାର କରିବାକୁ ଯେମିତି ଟିଉସନ ହଉ
ହଁ ଠିକ୍ କଥା କହିଛ। ମାନେ ଛୋଟ ପିଲାଙ୍କୁ ଟିଉସନ କରିପାରିବ। ବି ବହୁତ ସୁବିଧା ଥାଏ ଯେ ନିଜ ଟ୍ୟାଲେଣ୍ଟ ସହିତ ଆଉ କିଛି ବି ଶିଖିବାକୁ ମିଳିଥାଏ।
ହଁ। ଟିଉସନ ଟା ହଉଛି ମାନେ ଯଦି ତମେ ଟିଚର ପାଇଁ ପ୍ରିପେୟାର ହଉଛ ଟିଉସନ ଟା ବି କାମକୁ ଦବ ଆଗକୁ କାମ ଦବ।
ହଁ ହଁ ଠିକ୍ କଥା କହିଛ।
ପାଥର ଟଚ ସବୁ ପାଥର ଟଚ ରହିବ ତା ସାଙ୍ଗରେ ତମର ନଲେଜ ହବ ନୂଆ ନୂଆ ତାପରେ ଆମେ ସେତେବେଳେ ଯେତେବେଳେ ପାଠ ପଢୁଥିଲୁ ସେ ପାଠ ସେ ପାଠ ଏବେ ଯଉ ପାଠ ପଢୁଛନ୍ତି ସେପଟ ପୁରା ବଦଳି ଯାଇଛି ନା।
ହଁ ଏବେ ତ ବହି ବହୁତ ବଦଳି ଯାଇଛି ତାଙ୍କ ପାଠ ଏ ପାଠ ଭିତରେ ବହୁତ ଡିଫରେନ୍ସ ଅଛି।
ଟିଉସନ କଲେ ସେ ପାଠ ନଲେଜ ରହିବ।
ହଁ ଠିକ କଥା କହିଛ।
ହଉ ସାଙ୍ଗ ତମ ସହିତ କଥା ହେଇ ଭଲ ଲାଗିଲା।
ହଁ ମତେ ବି ବହୁତ ଭଲ ଲାଗିଲା। ହଉ ଆମେ କେତେବେଳେ ଆଉ କେତେବେଳେ ହଁ ହଁ ଫ୍ରି ହେଲେ କଥା ହେବା। ହଉ ତାହେଲେ ରଖୁଛି।